ହ୍ୟାଲୋ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଆଜି କଣ ଜାଣିଛନ୍ତି?
ଆଜି ବା ଦେବସ୍ନାନ ପୂର୍ଣ୍ଣିମା।
ଆଜ୍ଞା ଆଜ୍ଞା।
ହଁ ଆପଣ, ଆପଣଙ୍କ ଘର ପାଖ ପିଲାଙ୍କର ଏଇ ପ୍ରଥମ ମୁଁ ଶୁଣିଲି।
ଆଜ୍ଞା।
ସେ ବି ମତେ ଏ କଥାଟି ପଚାରିଲେ। ଓହୋଃ ହଉ ଆପଣ ଏବେ କଣ କରୁଛନ୍ତି? । ହ୍ୟାଲୋ? ହ୍ୟାଲୋ, ଆପଣ କଣ ମୋ କଥା ଶୁଣି ପାରୁଛନ୍ତି? ହ୍ୟାଲୋ? ହ୍ୟାଲୋ ହ୍ୟାଲୋ? ଆପଣ କଣ ଆମ କଥା କୁ ଶ୍ରବଣ କରିପାରୁଛନ୍ତି କି? ଆଚ୍ଛା ଆଚ୍ଛା ଠିକ ଅଛି।
ହ୍ୟାଲୋ ଇରେ ମୁଁ ଭାବିଲି କଟିଯିବ ଏମିତି ତୁ କିଛି କହୁନୁ?
କହୁନି ହେତବେଳୁ ମୁଁ କହି ଚାଲିଛି ତୁ! !
ନାଇଁ ମୁଁ ସେତେବେଳେ ହାଲୋ ହାଲୋ କହୁଛି। ଏମିତି ହେଇ କଟିଯାଉଛି ଆମର ହେଲା, ମୁଁ ଭାବିଲି ଫୋନ କଟିଯିବ ଆପେ ଆପେ। ଥରେ ହେଇନଥିଲା ଯୋଉ କଟି ହେଇଥିଲା ତୁ ଥିଲୁ ଟି? ହଁ ଏମିତି ହେଇକ କଟିଯାଏ। କିନ୍ତୁ ଏବେ କେମିତି ଲାଗିଗଲା ମୁଁ ସେ କଥା ଭାବୁଛି।
ଓହୋଃ ହଉ ଠିକ ଅଛି ହଁ ଆଉ ଆପଣ ଛୋଟ ବେଳେ କେଉଁ କେଉଁ ଖେଳ ଖେଳୁଥିଲେ?
ଆମେ ଛୋଟ ବେଳେ ଖେଳୁଥିଲୁ କହୁଛି ସାତ ସାତ ରଙ୍ଗ ହଲା ନା।
ସାତରଙ୍ଗ ହନାଲା।
ଓ ଇଂଲିଶ ରେ କଁ ଯୋଉ ରେନବୋ ଯୋଉ କହନ୍ତି। ସେଇଥେରେ ସାତ ରଙ୍ଗ ହଲାନା ଗୋଟେ ଗେମ୍ ଥିଲା ହେଲା। ମୋର ତ ଖେଳ ଭଲସେ ମନ ପଡୁନି ସବୁ ଆମେ ପତ୍ର ଆଣିବୁ ହେଲା ଛଅ ସ ଛଅ ସାତ ଜଣ ଖେଳିବୁ ଜଣେ ରହିବ ହେଲା। ଛଅ ସାତ ଜଣ ଯିବେ ବିଭିନ୍ନ ପ୍ରକାର ପତ୍ର ତୋଳିବେ ହେଲା ତାପରେ ଗୋଟେ ଗୋଲେଇ ଦିଆଯିବ ହେଲା ସେ ଗୋଲେଇ ରେ ତମେ। ପତ୍ର ଲୁଚେଇବ ଜାଣିଛନ୍ତି ଆପଣ।
ନା ଏଇଟା ମୁଁ ନୂଆଁ ଶୁଣୁଛି।
ତ ସେ ଗୋଲେଇରେ ପତ୍ର ଲୁଚେଇବ ମାଟିରେ ତାପରେ ସେ ଯୋଉ ଥି ବ ଯିଏ ଜଣେ ତାକୁ ତାଡିବ ତାକୁ ଦିଆହବ ପାଂସ ଟା ଚାନ୍ସ କି ଚାରିଟା ଚାନ୍ସ ଏଁତି ଦିଆହବ ଜାଣିଛୁ। ଚାରିଟା ଚାନ୍ସ ଦିଆହବ ତ ସେ ତାଡିକି ସେ ଚାରିଟା ଚାନ୍ସ ରେ ସେ ପତ୍ର କୁ ବାହାର କରିବାର ଅଛି।
ଓ ହୋ। ନାଇଁ ଏଇଟା ଗୋଟେ ବହୁତ ନୂଆ ଜିନିଷଟା ଆପଣଙ୍କ ଠାରୁ ସିଖିଲି।
ବହୁତ ଛୋଟ ବେଳେ ଖେଳୁ ଥିଲୁ ‌ଆଉ ମୋର ଠିକ୍ ସେ ଇଏ ହଉନି ଆଜ୍ଞା ଆଉ ତ ତ ଠେଙ୍ଗା ଇଏ ଖେଳିଛନ୍ତି ଯୋଉ ଗୋବରରେ ନେସି ଯୋଉ ବାଡିରେ ନା ଗିଲି ବାଡି ନୁହଁ ଯୋଉ ହଉଛି ଗୋ ବାଡି ଏମିତି ପକେଇବ ଗୋବର ଯଦି ତମେ ଏମତି ମୋର ମନେ ପଡୁନି ଠିକ ସେ। ଜଣେ ଚୋର ହବ ହେଲା ହାଲୋ ଛଅ ସାତ ଜଣ ଯିବେ। ପାଂସ ଟା ସାତଟା ଟା ବାଡି ରହିବ ହେଲା।
ହଁ।
ବାଡ଼ି ସବୁ ପକେଇବେ ହେଲା। ହାଲୋ ହଁ ଯଦି ସେ ଗୋଲେଇ ରେ ଯାହାର ବାଡି ରହିଲା। ଗଲେଇ ବାହାରୁ ଯାହାର ବାଡି ଯିବ ମାନେ ହେଲା ସିଏ ଚୋର ହବ ହେଲା ହେଲା।। ତ ତା ବାଡି ରହିବ ଗୋଟେ ଗାର ରହିବ ସେ ଚୋର ଟା ତା ବାଡିକି ବାଡେଇ ବୁ ହେଲା। ତାପରେ ହଉଛି ସେ ବିଡି ବାଡେଇବେ ତାପରେ ଗୋବର କୋଉଠି, କୋଉଠି, ଜରି କୋଉଠି। ତାପରେ ସବୁ ବାଡି ରଖିବେ ତାପରେ ଯଦି ବାଡି ନ ରଖିଲ ସିଏ ତମକୁ ଧପା ଦେଇଦବ। ମୋର ଆଉ ଖେଳ ଟା ଠିକ ସେ ମନେ ପଡୁନି ଟିକେ, ଟିକେ ହେଲା। ଏମିତି ଗୋବର ରେ ବାଡି ରଖିବ ଇଏ ରେ ବାଡି ରଖିବ। ତାପରେ ସି ଯେତେବେଳେ ମାନେ ହାରିବ ଯିଏ ଯୋଉଠି ଯେତେ ବାଟ ବାଡେଇ ଥିବ ହେଲା। ସେଇ ବାଡିକୁ ସିଏ ମାନେ କଣ ହା ମାନେ ହାତରେ କି କଣ ଏମିତି। ତି ସବୁ କଣ କଣ ରୁଲ ଥାଏ ହେଲା। ତ ସେ ତାକୁ ସେ ସେଇ ଜାଗାକୁ ଆଣିକି ଆସିବ।
ଓ ଏମିତି ଆପଣ ଏତେ ଭିନ୍ନ ପ୍ରକାର ଖେଳ ଖେଳୁଥିଲେ।
ଖେଳିଛନ୍ତି ଗିଲ। ଗିଲ କଁ ଜାଣିଛନ୍ତି ଗିଲ ବି ଖେଳନ୍ତି। ଗିଲ ଗିଲ ଜାନାହାନ୍ତି କଣ। ଯୋଉ ଅଗି ଫଗିରେ ପୋଡା ହୁଏ ଯୋଉ ଗଛର କଣ୍ଟା ରହି। ଆଉ ସେ ଗିଲର ଚାରି ପାଖ କଣ୍ଟା ହେଇଥିବ ଭି ଭିତରେ ଦିଟା ଲେଖାଁ ଗିଲ ଥିବ ହଉଛି। ଗ୍ରୀନ୍ କଲର ର ସବୁଜ କଲର ର।
ହ
ସେ ଗିଲ ଖେଳ ବି ଖେଳୁ।
ଆଉ ହଉଛି ଗୁଲି ଖେଳ ବି ଖେଳିଛୁ।
ଅନ।
ହାଲୋ।
ହଁ ହଁ ହଁ।
ଗୁଲ୍ ଗୁଲି ତ ଖେଳିଥିବେ କାଚ ବାଟି ଯୋଉ କହୁଛ ଆଉ। ଆଜ୍ଞା ଆଉ କଟ ଖେଳିଛୁ।
ହୁଁ।
ଆଉ ଆପଣ ଯୋଉ କହିଲେ ସେ ଯୋଉ ବାଡ଼ିବାଲା ସେ ଟିଙ୍ଗିଲି ବୁଆ ସେଟା ଟିଙ୍ଗିଲି ବୁଆ ଖେଳି ଯୋଉ
ମୁଁ ଦେଖୁଛି ଆପଣ ବହୁତ ନୂଆ ନୂଆ
ଏ ବହୁତ ଛୋଟ ବେଳେ ବହୁତ ଖେଳ ଖେଳିଛୁ।
ନାଇଁ ଏତେ ସବୁ ଖେଳ ଆମେ ଖେଳୁନୁ।
ଆଜ୍ଞା ସିଏ ଗୋଟେ ଯାହା କୁହ ଯଆ ଖେଳୁନ ସେ ଖେଳରେ ନିଶା ଲାଗିଯାଏ। ସେ ଖେଳ ବି ମଜା ବି ଅଲଗା ପ୍ରକାର ଥାଏ।
ହଁ। କିନ୍ତୁ ଏବେ କାଇଁ ସେ ଖେଳ ହେଇପାରୁନି?
ବୁ ଖେଳୁ। ଏବେ ସେ ଖେଳ ପିଲା ଜାଇନାହାନ୍ତି କଣ ଖେଳିବ ଆଉ। ସେଇ ଖେଳ ଟା ବଜ ସେଇ ଖେଳ ଟା ଯଦି ଆମେ ବଜାୟ ରଖିଥାନ୍ତୁ ଧୀରେ ଧୀରେ ତାହେଲେ ଆଜିର ପିଲାମାନେ ସେ ଖେଳ ବିଷୟରେ ଜାଣିଥାନ୍ତୁ। ଧୀରେ ଧୀରେ ଦେଶ ଆଗ୍ରଗତି ହେଲା। ମୋବାଇଲ ବାହାରିଲା ଟେକ୍ନୋଲୋଜି ବାହାରିଲା ତ ସେଇଆକୁ ଆମକୁ ମୋବାଇଲ ରେ ମଜା ଲାଗିଲା ମୋବାଇଲ ରେ ସବୁ ଗେମ ହେଲା ଇଏ ହେଲା। ତ ଆମେ ମୋବାଇଲ ଖେଳିଲୁ ସେଥିପାଇଁ ଆଉ ତ ସେ ସବୁ ଭୁଲି ଗଲୁ। ଆହୁରି ବି ବହୁତ ସାରା ଖେଳ ଅଛି ମନପଡୁନି। ଆହୁରି ହଁ ଅଛି
ଆ ଡାଲି ଦେବସ୍ନାନ ପୂର୍ଣ୍ଣିମା କଣ ପାଇଁ ହଉଛି?
ଆଜ୍ଞା ଆଜ୍ଞା। ଦେବସ୍ନାନ ପୂର୍ଣ୍ଣିମା ହଉଛି କଣ ବା ମୁଁ ଠିକ୍ ସେ ଜାଣିନି କଣ? ମହାପ୍ରଭୁ କଣ ପନ୍ଦର ଦିନ ହେଲା ବା ହଉଛି ବାହାରିବେନି ବନ୍ଦ ଦର୍ଶନ ଦେଖା ଦେବେନି
ହାଁ।
ହଁ।
ହଁ। ହଉ ଠିକ୍ ଅଛି। ଆ ଆପଣ କିଛି ଓଡ଼ିଶାର କିଛି ପ୍ରସିଦ୍ଧ ଶୈବ ପୀଠ ବିଷୟରେ କିଛି ଜାଣିଛନ୍ତି?
ଶୈବ ପୀଠ ଶୈବ ପୀଠ
ମୁଁ ଆପଣଙ୍କୁ କହୁଛି ଉ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ମାନଙ୍କ ଭିତରେ ଯଦି ଗୋଟେ ପ୍ରଥମ କହିବା ଧବଳେଶ୍ୱର ପୀଠ। ନାଁ ଶୁଣିଥିବେ ହଁ। ସେ ଧବଳେଶ୍ଵର ପିଠ ଟା ଅବସ୍ଥିତ ଆମ କଟକ ଜିଲ୍ଲାରେ।
ଆଜ୍ଞା।
ଜାଣିଥିବେ କଟକ ଜିଲ୍ଲାରେ ଗୋଟେ ମହାନଦୀ ଅଛି ବଡ ସେଇ ମହାନଦୀ ମଝିରେ ଗୋଟେ ଛୋଟ ପାହାଡ଼ ଟିଏ ଅଛି ସେ ପାହାଡ଼ ମଝିରେ ଧବଳେଶ୍ଵର ମନ୍ଦିରଟି ଅଛି ଯଦିଓ ମନ୍ଦିରଟି ଏବେ ଆମ କୁ ନୂଆ ଭଳିଆ ଦେଖା ଯାଉଛି କିନ୍ତୁ ସେ ମନ ଧବଳେଶ୍ଵର ବୁଲିବାକୁ ମୁଁ ଥରେ ଯାଇଥିଲି ବହୁତ ବର୍ଷ ତଳେ। ଡଙ୍ଗା ରେ ଆଉ ଏବେ ଯାଇନି।
ଧବଳେଶ୍ଵର ଡଙ୍ଗାରେ ଧବଳେଶ୍ଵର ପୋଲ ହେଇଯାଇଛି।
ହଁ ଏବେ ହେଇଯାଇଛି କିଛି ବର୍ଷ ହେଲା ପୋଲ ଝୁଲନ୍ତା ପୋଲ। ନହେଲେ ମୁଁ ଡଙ୍ଗାରେ ଯାଇଛି ବହୁତ ପୁରାତନ ବର୍ଷ ତଳେ। ଆ ଏବେ ତ ଯିବାର ସୁଯୋଗ ମିଳିନି ମିଳିଲେ ଯିବୁ ଆଉ।
ତ ଡଙ୍ଗାରେ ଯାଇଥିଲେ।
ହଁ ଯଥା ବିି ହେଇଯିବ ପାଞ୍ଚ ଛଅ ବର୍ଷ ସାତ ବର୍ଷ ତଳେ। ହଁ କି ଚାରି ବର୍ଷ ହେଇଯିବ ଆଉ ପାଞ୍ଚ
ଚାରି ବର୍ଷ ରେ ହେଇଥିଲା ନା କ ବା ନା ନୂଆ ହେଇଛି?
ନାଇଁ ଏବେ ନୂଆ ହେଇଛି କିଛି ବର୍ଷ ହେଲା ତିନି ବର୍ଷ ହେଲା।
ହଁ ହଁ।
ହଁ ସେ ଯୋଉ ସେଇଠି ମନ୍ଦିର ଟା ଅବସ୍ଥିତ। ଏଥିରେ ସ୍ପଷ୍ଟ ହୋଇଯାଏ ଯେ ଆମ ଧବଳେଶ୍ଵର ପୀଠ ଟା କେତେ ଓଡିଶାର ପୁରାତନ ଶୈବ ପୀଠ। କାରଣ ଏବେ ତ ତଥା ବିି ଆମକୁ ଲାଗୁଛି ନୂଆ ମନ୍ଦିର ଭଳି ଦେଖିବାକୁ କିନ୍ତୁ ସେ ମନ୍ଦିର ଏକାଦଶ ଶତାବ୍ଦୀରେ ତିଆରି କରାଯାଇଛି।
ଆଜ୍ଞା ଆଜ୍ଞା।
ତା ମନ୍ତ ରେ
ଆଜ୍ଞା।
ଆଉ ଲିଙ୍ଗରାଜ ପୀଠ ଆପଣ ଜାଣିଥିବେ ଲିଙ୍ଗରାଜ ମନ୍ଦିର?
ଆଜ୍ଞା ଯାଇଛୁ ମଧ୍ୟ।
ହଁ ସେଇ ମନ୍ଦିର ବିଷୟରେ ମୁଁ ବାର୍ତ୍ତମାନ ଆପଣଙ୍କୁ ପୁରା କହୁଛି ସେ ମନ୍ଦିର ଟା କେମିତି ହେଲା? କଣ ପାଇଁ ହେଲା ହେଠି କଣ କଣ ସବୁ ହଉଥିଲା ଏବେ କଣ କଣ ହଉଛି?
ଆ ଆଜ୍ଞା କୁହନ୍ତୁ।
ଲିଙ୍ଗରାଜ ମନ୍ଦିର ବା ଲିଙ୍ଗରାଜ ଯୋଉ ପୀଠ ରହିଲା। ସେଇଟା ଆମର ଭୁବନେଶ୍ଵରର ଗୋଟେ ପ୍ରସିଦ୍ଧ ମନ୍ଦିରରୁ ଅନ୍ୟତମ। ଓଡ଼ିଶାର ସର୍ବବୃହତ ମନ୍ଦିର ହଉଛି ଲିଙ୍ଗରାଜ ମନ୍ଦିର। ଠିକ୍ ଅଛି ରାଜ୍ୟର ଯୋଉ ଶିବ ମନ୍ଦିର ରହିଛି ସେଇଟା ସବୁଠାରୁ ତ ବୃହତ୍ ଆଉ ଯଦି ଦେଖି ଦେଖିବା ଖ୍ରୀଷ୍ଟାବ୍ଦ୍ ସପ୍ତ-ସପ୍ତମ ଶତାବ୍ଦୀରେ ଜଣେ ତୋମବଂଶୀ ରାଜା ତାଙ୍କ ନାଁ ହଉଛି ଯଜାତି କେଶରୀ। ସିଏ ଏହି ମନ୍ଦିରକୁୁ ନିର୍ମାଣ କରିଥିଲେ ଉଁ ଜଜାତି କେଶରୀ ଲିଙ୍ଗରାଜ ମନ୍ଦିରକୁ ନିର୍ମାଣ କରିଥିଲି ଯାହାକି ଆମକୁ ଇତିହାସ। କହେ ଭଗବାନ୍ ଶିବ ଲିଙ୍ଗରାଜ ରୂପରେ ଏଇ ମନ୍ଦିରରେ ପୂଜା ପାଆନ୍ତି ଏରା ତାର ଆପଣ ଜାଣିଥିବେ ପ୍ରତିିବର୍ଷ କଣ ହୁଏ ନା ଅଶୋକଷ୍ଟମୀ ହୁଏ। ସେ ଅଶୋକଷ୍ଟମୀ ଦିନ ସେଇ ମାନେ ଲିଙ୍ଗରାଜ ମନ୍ଦିରରେ ଗୋଟେ ରଥ ଯାତ୍ରା ଅନୁଷ୍ଠିତ ହୁଏ।
ଆଜ୍ଞା ଆଜ୍ଞା ଆଜ୍ଞା ଜାଣିଛୁତ କଣ କୁହନ୍ତି ଗୋଟେ
ତାକୁ କୁହନ୍ତି କଣ ଆଉ ଗୋଟେ କୁହନ୍ତି ମନେ ପଡୁନି ଚାପ ଖେଳ
ହଁ ଏମିତି ଗୋଟେ କଣ କହନ୍ତି ରୁକୁ ରଥ ରୁକୁଣ ରଥ ରୁକୁଣ ରଥ
ରୁକୁଣା ରଥ କୁହନ୍ତି ତାହା ତା ଛଡ଼ା ଆଜି ଦେଖିବ ବିଭିନ୍ନ ପର୍ବାପର୍ବାଣୀ ରେ ଲିଙ୍ଗରାଜ ମନ୍ଦିରରେ ସବୁବେଳେ ଜନ ଲୋକ ମାନେ ଅ ଚିକେ ମାତ୍ରାରେ ଥାଆନ୍ତି ଯଦି ଆମେ ଇତିହାସ ଦେଖି ଦେଖିବା ଇତିହାସ ଅନୁଯାୟୀ ଇତିହାସ ଏହା କୁହେ ଯେ ଶିବ କଣ ହେଇଥିଲା ଏକଦା ତାଙ୍କ ମାତା ପାର୍ବତୀଙ୍କୁ କହିଲେ ମାନେ ତାଙ୍କ ଯିଏ ସ୍ତ୍ରୀ ଶିବ ପାର୍ବତୀଙ୍କୁ କହିଲେ ଯେ ଯୋଉ ବନାରସ୍ ବନାରସ ବା ଯୋଉ ବାରାଣାସୀ ଯୋଉଟା ଅବସ୍ଥିତ ତା ଅ ଅପେକ୍ଷା ଭୁବନେଶ୍ଵରରେ ରହିବା ବହୁତ୍ ଆନନ୍ଦମୟ ଲାଗୁଛି। ବୁଝିପାରିଲୁ ତାପରେ ମାତା ପାର୍ବତୀ ଏହାକୁ ନି ଯେ ଗାଈ ଜଗୁଆଳି ମହିଳାର ରୂପ ନେଇ ଦେଖିବାକୁ ଚାହିଁଲେ। କାହାକୁ ଏଇ ଲିଙ୍ଗରାଜ ମନ୍ଦିର ଯେହେତୁ ସେ ତାଙ୍କଠୁ ତୁ ଶୁଣିଲେ ତାଙ୍କ ପତିଙ୍କ ଠାରୁ ଏତେ ଭଲ ଭଲ କଥା। ତେଣୁ ସେ ଗାଈ ଜଗୁଆଳି ର ମହିଳା ରୂପ ନେଇ ଆସିଥିଲେ ଦେଖିବାକୁ। ମଧ୍ୟ କୃତି ଆଉ ବାସ ଏଇ ଦୁଇ ଜଣ ହଉଛନ୍ତି ଅସୁର ଠିକ୍ ଅଛି ରାକ୍ଷାସ। କୃତି ଆଉ ବାସ ସ ନାମକ ରାକ୍ଷାସ ତାଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କାହାକୁ ମାତା ପାର୍ବତୀଙ୍କୁ।
ଯୋଉ ଥିଲେ ବେଶରେ
ହଁ ତାପରେ କଣ ହେଲା ନା ମାତା ପାର୍ବତୀ ସେମାନଙ୍କୁ କାନ୍ଧରେ ଭୁବନେଶ୍ଵର ନେଇଯିବା ପାଇଁ କହିଲେ। ସେଇ ଦୁଇ ରାକ୍ଷସ ଦୁଇ ରାକ୍ଷାସନ କହିଲେ ମ ମତେ ଆପଣ ଭୁବନେଶ୍ଵରକୁୁ ନେଇଯାଆନ୍ତୁ ପାର୍ବତୀ କହିଲେ ତାପରେ ମାତା ପାର୍ବତୀ ସେଇ ଦୁଇ ରାକ୍ଷସଙ୍କୁ ଚାପି ଦେଇଥିଲେ। ମନେ ଚାପିକି ମାରିଦେଲି ଯୋଉ ମାରିଦେଲେ ଆଃ ଶିବ ବିନ୍ଦୁ ସାଗର ହ୍ରଦ ସୃଷ୍ଟି କରି ମାତା ପାର୍ବ ତିଙ୍କ ତୃଷା ନିବାରଣ କରିଥିଲେ ସେଇଥିପାଇଁ ଯେ ତାଙ୍କୁ ଅଧିକ ଶୋଷ ହେଲା ମାର୍ବତୀଙ୍କୁ ସେ ବିନ୍ଦୁ ସାଗରର ନିର୍ମାଣ କଲେ କିଏ ଶିବ। ଶିବା ଆବା ନିର୍ମାଣ କଲେ ଏବଂ ତାଙ୍କର ଶୋଷ ମେଣ୍ଟାଇଲେ ପାର୍ବତୀଙ୍କର। ବୁଝି
ଆଜ୍ଞା ଆଜ୍ଞା ଆଉ ଯୋଉ ମନ୍ଦିର ଏତ ସବୁ ହେଇଛି ଯୋଉ ଭିତରେ ଶହ ଶହ ମନ୍ଦିର ଯୋଉ ତାର ରହସ୍ୟ?
ହଁ ହଁ ତେଣୁ ସେ ବିଷୟରେ ଜାଣିବାକୁ ହେଲେ ଆମକୁ ପର କଲରେ କଥା ହେବାକୁ ପଡିବ। ମାନେ ଆପଣଙ୍କ ସହିତ କଥା ହେଇ ଆମକୁ ବହୁତ ଖୁସି ଲାଗିଲା ଆଜ୍ଞା।